ହାଲୋ।
ହଁ ହାଲୋ।
ଶୁଭ ରାତ୍ରି।
ଶୁଭରାତ୍ରି ଆପଣ କଣ କରୁଚନ୍ତି?
ମୁଁ ଏମିତି ଅଛି ମାନେ ଛାତରେ ବୁଲା ବୁଲି କରୁଚି।
ହଁ ହଁ ଖାଇସାରଲେ?
ହଁ ମୁଁ ଖାଇସାରଲି।
ଅ ହମ୍ ହଁ ମୋର ବି ଖାଇବା ସରଲା।
ହଁ ହଁ ହଁ କଣ ଖାଇଲେ?
ଏବେ ନାଁ ପରଟା ଆଉ ତରକାରି ଖାଇଲି।
ଆଛା ଆଛା।
ତ ଆପଣ କଣ ଖାଇଲେ?
ମୁଁ ଆଜି ଖାଲି ଭାତ, ବେସର
ହୁଁ
ଆଉ କଲରା ଭଜା ଆଉ ଆଉ କଣ ଆଉ ଆଳୁଭଜା ଖାଇଲି ଆଉ ମିକ୍ସଚର ଖାଇଲି।
ଓ ବୋହୁତ ବଢିଆ ଖାଇବା ଖାଇଚନ୍ତି।
ହଁ ଆପଣଙ୍କୁ ପସନ୍ଦ କି ବେସର ସବୁ ଖାଇବା।
ହଁ ମୋର ବୋହୁତ ପସନ୍ଦ।
ହଁ ହଁ ହଁ ହଁ ଆପଣ କେବେ ବନେଇ ଖାଇଚନ୍ତି ଏସବୁ?
ହଁ ମୁଁ ତ କେବେ ବନେଇନି ମୋର ମା ବନାନ୍ତି ମୁଁ ଖାଏ। ମାନେ କେତେଟା ମୁଁ ବନାଏ ବାକି ଯୋଉ ବସ ବେସର କଥା କହିଲେ ନା ଆପଣ ସେଇଟା ମୁଁ କେବେ ବନେଇନି।
ଆଛା ଆଛା। କେବେ ବନାନ୍ତୁ ନିଜେ ଖାଆନ୍ତୁ ବଢିଆ ଲାଗେ ଟେଷ୍ଟରେ ଏସବୁ ଜିନଷ ପୁରା ସ୍ୱାଦିଷ୍ଟ ଲାଗେ।
ଖାଇବାର ତ ଇଚ୍ଛା ଅଛି। ବାକି ମୁଁ ଜାଣି ପାରୁନି ଯେ ସେଡା ବନାଯାଏ କେମିତି। ସେଥିପାଇଁଁ ମୁଁ କେବେ ବନେଇନି।
ଓ ହଁ ହଁ। ଆଉ କଣ କରୁଚନ୍ତି ଏବେ?
ଏବେ ନା ମୁଁ ଟିକେ ଆସିଲି ଖାଇକି ଆସିଲି ଏବେ ଡ୍ରେସଗୁଡାକ ଟିକେ ସାଇଜି କରୁଛି।
ହୁଁ ହୁଁ ହୁଁ ହୁଁ ହେଲେ ଆପଣ କୁଆଡେ ଯାଇଥିଲେ ଆଜି?
ଆଜି ମୁଁ ତ ଖାଲି ପାଠାଗାରାକୁ ଯାଇଥିଲି ଆଉ ଆସିଲା ପରେ ଏମିତି ହିଁ ଟିକେ ମୋର କାମ ଟିକେ ନିଜସ୍ୱ କାମ ରହିଯାଇଥିଲା। ଯୋଉଟା କି ମୁଁ ସବୁଯାକ ପ୍ରସ୍ତୁତ କରିକି ସଜୋଉଚି ଆଉ।
ହୁଁ ଆଚ୍ଛା।
ତ ଆ ଆପଣ କଣ କରିଲେ?
ମୁଁ ଆଜି ମୁଁ ବି ବାହାରୁ ମୁଁ ଯାଇଥିଲି। କିଛି ସାଙ୍ଗସାଥି ମେଳ ପାଇଁ ଯାଇଥିଲି।
ହଁ ହଁ।
ହଁ ତୋ ସାଙ୍ଗସାଥି ମେଳ କଲି ତାପରେ ଘରକୁ ଆସିଲି ହଁ।
ତ ଆପଣ ଯ ଆପଣ ଯୋଉ ଖାଇବା ଟା କହିଲେ ସେ ଖାଇବା ଆପଣ ବନାନ୍ତି କି ଆପଣଙ୍କର ମା ବନେଇଥିଲେ?
କିଛି ଟାଇମ୍ ମାନେ ଯେମିତିକି ଆମେ ମୋ ମା ଆଉ ମୁଁ ଅଛୁ। ମାନେ ଯଦି ମା କହିବେ ତୁ ଏଇଟା କରିଦେ ମୁଁ ସେ ସେ ସବୁ କରି ଦୋଉଛି ତୁ ଯଦି କାଟା କାଟି କହିଦୋବୁ ମୁଁ ପାଟିକି ଦେଇଦେବି ଏମିତି ନି ଏମିତି କରୁ ଆଉ ଦି ଜଣ ଆଉ।
ଅହ ତ ଆପଣ ଆପଣଙ୍କ ମାଆଙ୍କୁ ସହାୟତା କରନ୍ତି?
ହୁଁ ହୁଁ ହୁଁ।
ବହୁତ ବଢିଆ କାମ କରୁଛନ୍ତି।
ହଁ।
ତ ଆପଣ ଯୋଉ କହିଲେ ବେସର କଥା ଆପଣଙ୍କୁ ବନେଇବା କାମ ନା ଜଣିଛନ୍ତି।
ହଞ୍ଚରେସ୍ ସହଜଡା କିଛି ନାହିଁ। ଆପଣଙ୍କୁ ଜଲଦି ଆପଣଙ୍କର ଏଇଟା ହେଇଯିବ ଆହୁରି।
ହଁ।
ତ ଶୁଣନ୍ତୁ ଅ ଗୋଟେ ଆପଣ ତ ପାଖରେ ଗ୍ରାଇଣ୍ଡର ସେ ସବୁ ଥିବ ଆଉ ଯଦି ଆପଣ ଯଦି ଗ୍ରାଇଣ୍ଡର ନସ ସିଏଲ୍ ଯୋଉ ଶିଳ ବଟା ସେଇ ଜ ବି ଆପଣ କରିପାରିବେ। ତ ସେଥିରେ କଣଜି ସୋରିଷ ନିଆଯାଏ ଜିରା ନିଆଯାଏ ଅଦା। ଅଦା ରସୁଣ। ଆଉ ଆପଣ ଆପଣଙ୍କ ଅନୁସାରେ ରାଗ ରଖିପାରିବେ ଯେତିକି ଆ ମାନେ ଶୁଖିଲା ମୋର୍ଛ।
ଓହୋ ହଁ।
ବୁ ଗ୍ରାଇଣ୍ଡର କରିଦେବେ ମାନେ ଯୋଉ ବେସର ବଟା ହବ।
ହୋଉ ହୋଉ।
ହେଲା। ତାପରେ ଆପଣ ଆପଣଙ୍କ ଇଚ୍ଛାରେ ଯାହା ପନିପରିବା ଆପଣଙ୍କୁ ଇଚ୍ଛା। ଏ ସବୁ କାଟା କାଟି କରିଦେବେ ଯେମିତି ବାଇଗଣ। ଆଳୁ ଟମାଟୋ ଯଦି ଆପଣ ଆମ୍ବୁଲ ପକଉଛନ୍ତି। ତ ଟମାଟୋ ନେବେନି। ଆପଣଙ୍କ ଇଚ୍ଛା ଯଦି ଆପଣଙ୍କୁ ଅଧିକ ଖଟା ଦରକାର ତ ଆମ୍ବୁଲ ପକାନ୍ତୁ ଆଉ ତାପରେ ଆ ଟମାଟୋ ବି ପକାନ୍ତୁ ହଁ ହଁ। ଆପଣଙ୍କୁ ସାର ଇଚ୍ଛା ତ ସାରୁ ପକେଇ ପାରିବେ ଭେଣ୍ଡି ଭେଣ୍ଡି ତ ଯେହେତୁ ଟିକେ ନରମ ନରମ ସେଇଟା ସେ ଆପଣ ଲାଷ୍ଟରେ ହିଁ ସେଗୁଡାକୁ କରିବେ।
ତ ମାନେ ଏଇଟା ଯୋ ଆପଣ ଯୋ ଉଁ ତରକାରୀଟା କହୁଛନ୍ତି ସେଇଟା ପୁରା ଦେଶୀ ଫ ପନିପରିବାରେ ହୋଇଥାଏ।
ହଁ ପୁରା ଦେଶୀ ପନିପରିବରେ ହେଇଥାଏ ତାପରେ ଆ ଆପଣ ସେଇଟାକୁ କାଟା କଟି କରିଦେଲେ ସବୁ ଯେହେତୁ ସବୁ ସରିଲା ତାପରେ ଆପଣ ଯାଇ ଯୋଉ ପାତ୍ରରେ କରିବେ। ସେ ପାତ୍ର ନେବେ ଫାଷ୍ଟ ତେଲ ଟିକେ ପକେଇବେ ଆଉ ଫୁଟଣ ଆପଣଙ୍କୁ ଯୋଡ଼ା ଫୁ ତେଣୁ ଇଚ୍ଛା ଯେମିତି କିି ସୁରିଷ ଜିରା ଆଉ ଏସବୁ ପକେଇବେ। ଫୁଟଣ ଆପଣଙ୍କୁ ଏ ଦିଟ ର କଡା ପିଛା ଦେବେ ନେବେ। ତାପରେ ଆପଣ ଆ ସେଇଟାକୁ ସରିଲା ପରେ ଆପଣ ଯୋଉ ପନିପରିବା କାଟିଥିବେ ଯେମିତି କି ଆଳୁ ପିଆଜ ସବୁ ପକେଇଦେବେ ଭାଜିଦେବେ ହେଲା ଯେମିତି ଭଜା କରନ୍ତି ସେଟଳେ ଟିକେ ଭାଜି ଭାଜିଦେବେ। ମାନେ ଯୋଉ ଟିକେ ରଷ୍ଟ ହେଲା ପରେ ହେଇବ। ତାପରେ ବେସର ବଟ ଟାକୁ ଆପଣ ପକେଇବେ ପକେଇଲା ପରେ ଟିକେ ହୁଁ ତାକୁ ମସଲା ସହିତ କଷିଲା ପରେ କଷିଦେବେ। ବେସର ବଟାକୁ ତାପରେ ଆପଣ ଅନୁସାରେ ଆପଣ ପାଣି ଦେବେ ଆଉ।
ହଁ ହଁ ହଉ ମୁଁ ଭାବୁଛି ପର ସମୟରେ ମୁଁ କେବେ ବନେଇବି ବୋଲି ପରବର୍ତ୍ତୀ ସମୟରେ।
ଆଚ୍ଛା ଆପଣଙ୍କୁ ଆଉ କଣ କଣ ଆସେ କି?
ମତେ ଆସେ ମାନେ ଏବେ ଦହି ବାଇଗଣ ଆସେ। ଆଉ ଏମିତି ଯ ରହୁଛି ଦହି ଭେଣ୍ଡି ଦହି ବାଇଗଣ ଆଉ ମସଲା ବାଇଗଣ।
ହୁଁ।
ଏମିତି କିଛି
ଆଚ୍ଛା ହୁଁ।
ଆଉ ଦହିିବରା ବି ଆସେ ମୋର ଟିକେ ଦହି। ମ ମୋର ଟିକେ ପ୍ରିୟ ତ ସେଥିପାଇଁ ବୋଲି ମୁଁ ଟିକେ ଦହିର ଜିନିଷ ଟିକେ ଅଧିକ ଜାଣି ଦେଇଛି।
ହୁଁ ହୁଁ ହୁଁ ହୁଁ ଆଚ୍ଛା ଦହି ବି ତ ଦେହ ପାଇଁ ଭଲ ନାହିଁ ସବୁ ଖାଇଲେ।
ହଁ।
ହୁଁ। ଆଉ କଣ କୁହନ୍ତୁ ଏବେ।
ଏବେ ନା ହଁ ଆପଣ ଏମିତି କିଛି ଜାଣିଛନ୍ତି ଆପଣ କଣ କରୁଛନ୍ତି କହିଲେ ପାଠାଗାରାକୁ ଯାଇଥିଲେ।
ହଁ ପାଠ ପଢାକୁ ଯାଇଥିଲି।
ତ କଣ ମାନେ ଏମିତି କଣ ପଢିଲେ ଏମିତି କି ଯୋଉଟା କି? ଆପଣ ମୋ ସହିତ କହିବାକୁ ସେ ବିଷୟରେ କଥା ହେଇପାରିବେ।
ହୁଁ ମୁଁ ପ୍ରଥମେ ଗଣିତ କୁ ଧରେ। କିଛି ସମୟ ଦିନକୁ ଦି ତିନି ଘଣ୍ଟା ଗଣିତ ଦେଖେ ତାପରେ ନ ପଢେ ଇଂରାଜୀ ପଢେ ତାପରେ ଆପଣ ଯଦି କେତେଳେ କେତେବେଳେ ସମୟ କରୁଛନ୍ତି। ସାଧାରଣ ଜ୍ଞାନ ସେଟା ବି ଟିକେ ଟିକେ ପଢିବାକୁ ପଡେ ତାପରେ ଆପଣଙ୍କୁ ମାନେ ଯେମିତି ଇତିହାସ ଭୂଗୋଳ ଏ ସବୁ ପଢିବାକୁ ପଡେ।
ହଁ ହଁ ତ ଆପଣ ଯ କହିଲେ ଗଣିତ ଆଉ ରିଜନିଂ ଏଗୁଡାକ। ତ ସେ ଯାକ ଯୋଉ ଆପଣ ପଢୁଛନ୍ତି ତା ସହିତ ଗଣିତ ହେଇକି ରିଜନିଂ ତ ଆପଣଙ୍କୁ ପୁଣି ପ୍ରାକ୍ଟିସ କରିବାକୁ ପଡୁଥିବ।
ହୁଁ ହୁଁ ହୁଁ।
ତ ପ୍ରାକ୍ଟିସ କରୁଥିଲେ ଆପଣଙ୍କୁ ସେ ଯୋଉ ଦୁଇ ତିନି ଘଣ୍ଟା କରୁଛନ୍ତି ସେତିକ ଭିତରେ ହିଁ କରୁଛନ୍ତି ନା କି ଅଲଗା ସମୟ କିଛି ତା ପାଇଁ ଆଉ ନେଉଛନ୍ତି।
ଦେଖନ୍ତୁ ଆପଣ ପ୍ରାକ୍ଟିସ ପ୍ରାକ୍ଟିସ ଯଦି କରିବା ପାଇଁ ଚାହୁଁଛନ୍ତି। ତ ଦେଢ ଘଣ୍ଟା ଦି ଘଣ୍ଟା ନିଅନ୍ତୁ ତାପରେ ଆପଣଙ୍କୁ ଆପଣଙ୍କୁ ଲାଗୁଛି ଯେ ଏ ଏଇ ଜିନିଷ ଟା ମୋର ଟିକେ ଲେଟ୍ ହଉଛି। ତ ଆପଣ କୌଣସି ସାର୍ଙ୍କର ବି ଯଦି ପ୍ରିପର କରୁଛନ୍ତି। ଯୋଡ ସେ ସାନଙ୍କର ଟିକେ ଦେଖିଦେବେ ଆପଣଙ୍କୁ ଆହୁରି ଟିକେ ଇ ମାନେ ପୁରା ପୁରା ସହଜ ଲାଗିବ ଯେ ମୁଁ ଏ ଜିନିଷ ଟା ଦେଖିଲି ମତେ ଇା କଷ୍ଟ ଲାଗୁଥିଲା ତାଙ୍କେ କେମିତି କହୁଛନ୍ତି ଆହୁରି ସହଜ ଲାଗିବ।
ହଁ ହଁ ହଉ ବହୁତ ବଢିଆ।
ସେମିତି ଆଉ ଆପଣ ବି ସେମିତି କରନ୍ତି?
ହଁ ମୁଁ ବି ଠିକ ସେମିତି ହିଁ କରେ ମତେ ମତ ତେ ମୁଁ ଗୋଟେ ଘଣ୍ଟେ ମ ଘଣ୍ଟାଏ କି ଦେଢ ଘଣ୍ଟା ମୁଁ ପଢିଦିଏ ମାନେ କ୍ଲାସ୍ କରିଦିଏ ତାପରେ ଯାଇକି ମୁଁ ପ୍ରାକ୍ଟିସ କରେ କଣ ପାଇଁ ନା ଏ ଦୁଇଟା ଯୋଉ ଜିନିଷ ରହୁଛି ଗଣିତ ହେଇକିରି ଯୋଉ ରିଜନିଂ ରହୁଛି ଏଗୁଡାକ ପ୍ରୋ ପ୍ରାକ୍ଟିସ ବିନା ହବନି କିଛି ବି।
ହଁ ହଁ।
ଆ ତ ଏଇଟା ଯେତେ ବି ଆମେ ପ୍ରାକ୍ଟିସ୍ କରିବା ସେତେ ଆମ ପାଇଁ ଭଲ ହୋଇଥାଏ।
ହୁଁ।
ତ ସେଥିଲାଗି ମୁଁ ଏ ଦୁଇଟା ପ୍ରାକ୍ଟିସ କରିଦିଏ ଆଉ ଯୋଉ ରହିଲେ ଆମର ଯୋ ସାଧାରଣ ଜ୍ଞାନ ଆଉ ଆମର ଯୋଉ ରହିଲା କରେଣ୍ଟ ନିୟୁଜ ଯୋଉଡା କି ଏବେ ସଡନ ନିଉଜ ଗୁଡାକ ସେଗୁଡାକ ମୁଁ ପ ଫାଷ୍ଟ କ୍ଲାସ କରିଦିଏ ତାପରେ ମୁଁ ସେ ଯାକ ଟିକେ ରିଭିଜନ କରିଦିଏ।
ହୁଁ।
ଆଉ ଇଂଲିଶର ଇଂଲିଶର ଯୋଉଟା ମୁଁ କ୍ଲାସ ଫାଷ୍ଟ କରିଦେଇଥାଏ ଉଁ ତାପ ପରେ ଯୋଉ ସେଇ କ୍ଲାସ୍ ହୁଏଁ ଏମାନେ ଯେତେବେଳେ କ୍ଲାସ୍ ସବୁ କିଛି କ୍ଲାସ୍ ସ ସରିଯିବ ଯୋଉ ଆମ ଯୋଉ ପ୍ଲେଲିଷ୍ଟ ପଢୁଛି ସେ ସରିଲା ପରେ ମୁଁ ପୁଣି ରିଭିଜନ କରେ ଆଉ ଯୋଉଟା ବି ଡାଉଟ ଉଛି ତ ମୁଁ ଗୋଟେ ଡାଉଟ୍ ସେକ୍ସନ ରହୁଛି ସେଥିରେ ମୁଁ ପଚାରି ଦିଏ।
ହୁଁ ହୁଁ ହୁଁ ଆଛା ଆଛା ଭଲ କରନ୍ତୁ ଏରା ଆପଣ କରନ୍ତୁ ନିଶ୍ ସେ ତୋ ଆପଣଙ୍କର ମାନେ ଯାହା ବି ହେବ୍ ପାରିବୁ ମାନେ ଯେମିତିକି ଆପଣ ଓଡିଶା ସରକାର ହୁଅନ୍ତୁ ନହେଲେ କେନ୍ଦ୍ର ସରକାର ହୁଅନ୍ତୁ ଯାହା ପାଇଁ ବି ଆପଣ ପଢୁଛନ୍ତି।
ହଁ ତ ତାପରେ ଆପଣ ଏମିତି ଯୋଉ କୁହନ୍ତି ନା ମକ୍ ଟେଷ୍ଟ ଦେବାକୁ
ହୁଁ।
ଆପଣ କେବେ ଦେଇଛନ୍ତି?
ହଁ ବହୁତ ସବୁଦିନେ ଏମିତି ଦେଲା ପରେ ଦିଏ କେବେ କେବେ ବି ହୁଏନି ଟାଇମ ହୁଏନି ବଡ ଆପଣ ଯଦି ଦେବେ ତ ସ୍ପିଡ ହବ ଆପଣଙ୍କ ହାତ ସ୍ପିଡ ହବ ଆପଣ ଜାଣିପାରିବେ କେ ମାନେ ମୁଁ କେତେ ସମୟ ଭିତରେ କେତୁଟା କୋଶ୍ଚିନ ମୁଁ ଜାଣ ମାନେ ଆଟେନ୍ କରିପାରୁଛି। ଏ ସବୁ ଜିନିଷ ହେଇପାରିବ।
ମାନେ ଆମେ ଯୋଉ ମାନେ ମୁଁ ମକ୍ ଟେଷ୍ଟ ଯଦି ଦୁଏ ଦିଏ ସେଇଟା ଦୁଇ ତିିିନି ଦି ହଁ ଭିତ୍ ଦୁଇ ତିନି ଦିନକୁ ଥରେ ଦେଇ ଦିଏ ମୋର ମାନେ ସପ୍ତାହକୁ ତିନି ଥର ମୁଁ ଦିଏ।
ହୁଁ।
ଏମିତି ମକ ମକ୍ ଟେଷ୍ଟ ମତେ ଯୋଉ ଯୋଉଟା ମୋର ଯୋଉ ଅଭିଜ୍ଞତା କରେଇଛି ସେଇଟା ହଉଛି ଆମର ସମୟର ଅଧିକ ମାନେ କେମିତି ଆମେ ସମୟ ଦେଇପାରୁଛେ ଗୋଟେ ସବଜେକ୍ଟକୁ ଗୋଟେ ବିଷୟକୁ।
ହୁଁ।
ସେ ବିଷୟରେ ଟିକେ ଆମେ ଜାଣୁ ଛେ ଆଉ ଆମକୁ ଟିକେ ସମୟର ଯୋଉ କହୁଛନ୍ତି କଣ ବିବିଧତା ଯୋଉ ସମୟ ରହୁଛି ସେଇଟା ଆମେ ଗୋଟେ ଜାଣିପାରୁଚୁ ଯେ ଏତିକ ସମୟ ଆମକୁ ଗଣିତ ପାଇଁ ଲାଗୁଛି ଏତିକ ସମୟ ଆମକୁ ରିଜନିଂ ପାଇଁ ଲାଗୁଛି ଏ ସବୁ ଯାକ ଆମେ ଜାଣିପାରୁଛେ ଯୋଉଥିପାଇଁକି ଆମ ଯୋଉ ପର ସମୟରେ ସେ ଭୁଲ ଆଉ ହଉନି ସେଥିପାଇଁ ବୋଲି ମୁଁ ପଷ୍ଟିକେ ଦେଇଥାଏ।
ହୁଁ। ଭଲ କରୁଛନ୍ତି ଏମିତି ହିଁ ସବୁଦିନ କରନ୍ତୁ ଆପଣ କେତେ ସମୟ ପାଠ ଦଉଛନ୍ତି ପାଠକୁ
ମୁଁ ଛଅରୁୁ ଦିଏ ଆଉ କେବେ କେମିତି ଆଠ ଘଣ୍ଟା ବି ହେଇଯାଏ।
ହୁଁ ହୁଁ ହୁଁ ହୁଁ ହ ଆଚ୍ଛା ଆଚ୍ଛା। ଭଲ କରୁଛନ୍ତି ଏମିତି ହିଁ ସବୁଦିନ କରନ୍ତୁ ନିଶ୍ଚିତ ଗୋଟେ ଦିନ ଗୋଟେ ଦିନ ଆପଣଙ୍କର। ସଫଳତା ମିଳିବ।
ହଁ। ତ ମତେ ବହୁତ ଖୁସି ଲାଗିଲା ଯେ ଆପଣଙ୍କ ସହିତ ପଢା ବିଷୟ କୁ ଓ ମାନେ ସେୟାର କରିକି।
ହୁଁ।
ତ ଆଉ କିଛି ନୂଆ ବିଷୟରେ ଯଦି ବି ଜାଣିବାକୁ ହବ ମୁଁ ପୁଣି ଆପଣଙ୍କ ସହିତ ତ ସହଯୋଗ କରିବି।
ହୁଁ ହୁଁ ଠିକ ଅଛି।
ଅ ଅଶେଷ ଅଶେଷ ଧନ୍ୟବାଦ ଏଥିପାଇଁ।
ହଁ।
ହଁ ରହିଲି।
ହଁ ଶୁଭରାତି।